ହ୍ୟାଲୋ ସୁଭ ସନ୍ଧ୍ୟା। ମ୍ୟାଡ଼ାମ କେମ
ହଁ ଭଲ ଅଛି। ଅଛି। ଜଷ୍ଟ ଏବେ ସନ୍ଧ୍ୟା ଦବାକୁ ଯିବି ଗଛ କାମ ସବୁ ସରିଲା ଗଛ ବହୁତ ଲଗେଇଛି ତ।
ବହୁତ ଭଲ ଲାଗେ ମ୍ୟାଡ଼ାମ।
ମତେ ସତ କଥା କହିବି ମ୍ୟାଡାମ। ଗଛ ଲଗେଇବା ଆଉ ନିଜ ନିଜର ପରିବା କରିବା ନିଜ ଯେ ଖାଇବା ମତେ ଭଲ ଲାଗେ। ଏ ବାଇଗଣ ଟିଏ ହେଇଥିବ ବାଇଗଣ ଟିକେ ହେଇଥିବ ହଁ ଫୁଲ ଗଛ ବା ନିଜ ଫୁଲ ଗଛ ନିଜ ଠାକୁରଙ୍କୁ ପୂଜା କରିବା।
ଆଜ୍ଞା ଆଜ୍ଞା ଆଜ୍ଞା ପ୍ରକୃତିକୁ ନେଇକି ଆ ଆପଣ ଟିକେ।
ନା ହଁ ମୁଁ ବହୁତ ନେଚର ଓରିଏଣ୍ଟେଡ ମୁଁ ବହୁତ ମତେ ମାନେ କହନ୍ତିନି ବାଲକୁନି ମିଳିଯାଉ କି ତଳ ମାଟି ମିଳିଯାଉ ମାଟି ଦେଖିଲେ ତ ମତେ ପାଗେଳାଙ୍କ ପରିକା ଲାଗେ। ଗଛ ପଛ ଲଗେଇ ପକାଏ ସବୁ ଆଉ।
ଆଜ୍ଞା ଆଜ୍ଞା ସେଇଟା ବହୁତ ବଢ଼ିଆ ମାନେ ଗଛ ଲଗେଇବା ବହୁତ ବଢ଼ିଆ କାମଟି ସେଇଟା ମ୍ୟାଡ଼ାମ୍ ଆପଣଙ୍କୁ ଭଲ ଲାଗେ ମୋତେ ବି ଭଲ ଲାଗେ ହେଲେ ମୁଁ ତ ଏବେ ଷ୍ଟୁଡେଣ୍ଟ ଅଛି ନା ସେଥିପାଇଁ ପାଠ ପଢ଼ା ପକ୍ଷେ ମୋ ପ୍ରତି ସମ୍ଭବ ନାହିଁ ସେ ଜିନିଷଟା ଲଗେଇବାଟା। ମାନେ ସେ ଜିନିଷକୁ ଟିକେ ଧ୍ୟାନ ଦେବାଟା ଗାଁରେ ରହିଲେ ଦେମ ତ ବାହାରେ ରହୁଛି। ତ ସେଥିପାଇଁ ହୁଁ।
ଗଛ ଭି ଆମର ଥିଲା ଯେ ସେତେବେଳେ ବାଲକୁନିରେ କୁଣ୍ଡ କରିକି ଏ ଅପରାଜିତା ଗଛ ହଉ ତାପରେ ଛୋଟ ଛୋ ଟଗର ଛୋଟ ଟଗର ତାକୁ ହଉ ବଣ ଟଗର ହଉ ଆମର ଆଲୋଭେରା ଗଛ ତାପରେ ଅନ୍ନ ପୂର୍ଣା ଗଛ। ବେଲଗଛ ଛୋଟିଆ ଏକା ବଡ କରିବାକୁ ଦେବିନି ଖାଲି କାଟି କାଟି କାଟି କାଟି ଛୋଟିଆ କରିଦେବି। ହେଲା ଛୋଟ ବେଳୁ ମୋର ସେଇ ଟାଇମିଙ୍ଗ ଟା। ଯୋଉ ଟାଇମିଂରେ ଅନ୍ୟମାନଙ୍କ ସହିତ ଖେଳିବି ନହେଲେ ପଢିବି। ନହେଲେ ବାଲକୁନିରେ ଲାଇଟ ଥାଏ। ଲାଇଟ୍ ଦେଇକି ଗ ପଶିଗଲେ। ଗଛରେ ସେ ପୋକ ଯେମିତି ନ ଲାଗୁ ତା ପାଇଁ କି ହଳଦୀ ପାଣି କରି ସ୍ପ୍ରେ କରିବା ସରଫ ପାଣି କରିକି ସ୍ପ୍ରେ କରିବା ଲାଗିଥାଏ ମୁଁ ତା ପଛରେ ମତେ ଗ୍ରୀନ୍ ଦରକାର ଏ ୟେଲୋ ଲିଫ୍ ଯେମିତି ଦେଖାଯିବନି। ୟଲୋ ୟେଲୋ ଲିଫ ଦେଖାହେଲେ ହେ ତାକୁ ଛିଣ୍ଡେଇକ ଫୋଡି ଦେବି। ମତେ ଭଲ ଲାଗେ ଗଛ ସହିତ ଗ ଭଲ ଲାଗେ ମନି ପ୍ଲାଣ୍ଟ
ଆଜ୍ଞା ଆଜ୍ଞା। ହଁ ମନି ପ୍ଲାଣ୍ଟ ତ ଘରେ ଘରେ ରହିବ। ବା ଜିନିଷ ସେଟା ଘରେ ରହନ୍ତି। ପାଣିରେ ପକେଇ ଦେଲେ ମଧ୍ୟ ବଡ ହେଇଯାଏ ସେଟା।
ହୁଁ ତାପରେ ବର୍ତ୍ତମାନ ଆପଣ କିଛି ଗଛ ଫଛ ଲଗେଇଛନ୍ତି ନା କିଛି ଲଗେଇ
ନା ମାନେ ହଁ ମୁଁ ଗାଁକୁ ଗଲେ ଗ ଲଗାଏ। ପନିପରିବା ଗଛ ଯେମିତିକି ବାଇଗଣ ଟମାଟୋ ହେଲା ଆଉ ଯେଉଁ କଣ କହନ୍ତି ସେଇଟା
ମୁଁ ଆମର ହଁ ମୋର ଉପରେ ଗାର୍ଡେନ କରିଛି। ଉପରେ ଗାର୍ଡେନ କରିକି ତୁଳସୀ ବଣ ପୁର କରିଦେଇଛି। ରାମତୁଳସୀ ଗୋଟେ ସାଇଡ ଆଉ କୃଷ୍ଣ ତୁଳସୀ ଗୋଟେ ସାଇଡ କଧେଇଛି କଣ ତୁଳସୀ ମହୁ ହଁ କହୁନାହାନ୍ତି କଣ ପଚାରୁଥିଲେ।
ନାଇଁ ନାଇଁ ଆପଣ ଏଇ ତୁଳସୀ ଗଛର ଦି ପ୍ରକାର ତୁଳସୀ କହିଲେ। ତ ମୁଁ କେବେ ଏମିତି କିଛି ଶୁଣିନି।
ଜାଣି ନାହାନ୍ତି କି? ରାମ ତୁଳସୀ ହଉଛି ଆମର ରାମ ତୁଳସୀ ହଉଛି କଳା ପତ। ତୁଳସୀ ଗଛ ଦେଖିବ ବ୍ଲାକିସ୍ ଟାଇପ ର ଥିବ ସେଇଟା ହଉଛି ର ରାମ ତୁଳସୀ। କୃଷ୍ଣ ତୁଳସୀ ଆମର ଗ୍ରୀ
ଓ ହୋ ହୋ ହୋ ହୋ। ହେଲେ ହଁ ହେବେ ଆପଣଙ୍କ କହିବା ଅନୁସାରେ ଦିଟା ପା ଗଛକୁ ଆମେ ପୂଜା କରିପାରିବେ?
ହଁ ତୁଳସୀ ମାନେ ପୂଜା ପାଇବ। ତାର ଭେରିଏସନ ଅଛି। ହଁ ତାର ଭେରିଏସନ ଅଛି। ତ ତୁଳସୀ ପତ୍ର ଟା ଆମ ନିହାତି ଦରକାର ସକାଳେ ଚାହା ପିଇଲେ ତୁଳସୀ ପତ୍ର ମୁଁ ପ ଏ ଆଉ ଛୁଆ ମାନଙ୍କ ପାଇଁ କି ତୁଳସୀ ମହୁ ା ନିହାତି ଦରକାର ରେଗୁଲାର ବସିସ ଖାଇବା ତ ତୁଳସୀ ଗଛ ସେଥିପାଇଁ ତାପରେ ଆଲୋଭେରା ଗଛ ରଖିଛି ଆଲୋଭେରା ପାଇଁ କି ଯୋଉ ମୁହରେ ସ୍କିନ ରେ ୟୁଜ୍ କରିବା ପାଇଁ ଥରା ଦିନ ତ ବହୁତ ଦରକାର ହଁ ଆଲୋଭେରା
ର କରୁଛି ଆଉ ଯେଉଁ ହଁ ଘି କୁଆରୀ କହିବେ ସେଟା ଆଲୋବେରା କୁ ଆଲୁବେରା ଠହ ଆମେ ଆମେ ଓଡିଆ ଯେହେତୁ କଥା ହଛି ମୁ ଖରାପ ଭାବିବେନି
ହଁ ହଁ ମୁଁ ଘି କୁଆଁରୀ ମୋର ମନେ ପଇଲାଣି ବୋଲି ମୁଁ ଆଲୋବେରା କହିଦେଲି
ଆଜ୍ଞା ଆଜ୍ଞା ହେଲେ ଘିଁ କୁ ଆ ଯେଉଁ ଏମିତି ମୁଣ୍ଡ ଥଣ୍ଡା ହେବା ପାଇଁ ବି ସେଇଟା ଲଗାଯାଏ।
ହୁଁ ଆପଣ ଯେତେ ଯେତେବେଳେ ମୁଣ୍ଡଟିକୁ ଧଉଛନ୍ତି। ଆପଣ କଣ ଚ ଚମ୍ପି କଲେ ନଡିଆ ତେଲରେ କି ଯେ କୌଣସି ତେଲରେ ଚମ୍ପି କଲେ ତାପରେ ସାମ୍ପ କଲେ ସାମ୍ପ କରିସାରିଲା ପରେ ଘି କୁଆଁରୀଟିକୁ ମୁଣ୍ଡରେ ଘଷିବେ ଖାଲି ଦେଖିବେ ଚୁଟି ପୁରା ହଲକା ହବ ଘଷିବେ ପୁଣି ଧୋଇବେ ଅଳ୍ପ ଟିକେ ସାମ୍ପୁ କରିଦେବେ ଅଳ୍ପ ଟିକେ ସାମ୍ପ ପକ ଦେଇକି ଘିକୁଆଁରୀ ଲଗେଇେ ସେଥି ବି ଫେଣ ବାହାରିବ ସେଥିରେ ବି ସାମ୍ପୁ ଛାଡିବ ଏଇ ଯୋଉ ତେଲ ଛାଡିବ ତାକୁ ଲଗେଇଦେବେ ଆଉ ଚୁଟି ଉପୁଡା ବି କମିଯିବ କାରଣ ମୁଣ୍ଡ ଥଣ୍ଡା ରହିଲାନା ହଁ
ହୁଁ ହୁଁ ହୁଁ ମୁଁ ତ ଘିକୁଆଁରୀ ସେମିତି ମାନେ ଘି କୁଆରୀକୁ ନେଇକି ଏମିତି ଯେଉଁ ମନ୍ଦାର ଫୁଲ ମନ୍ଦାର ପତ୍ର ସହିତ ଯଉଆମେ ମାନେ ଗ୍ରାଇଣ୍ଡିଙ୍ଗ କରିକି ସେଟାକୁ ଓଡ଼ିଆରେ କଣ କହନ୍ତି ତ ଜାଣିନି ହଁ ଗ୍ରାଇଡିଂ କରିକି ଯୋଉ ଲଗାନ୍ତି ମୁଣ୍ଡରେ ହଁ ହଁ ବାଟିକି ଲଗେଇବା ଟା ସେଟା ଲଗେଇଥିଲି ତ ମାନେ ଚୁଟିଟା ବହୁତ ବଢିଆ ଖାବ ଏଠି ମାନେ ସବ
ଆମେ ଆମେ ଏଇ ଯୋଉ ପାାର୍ଲର ଯାଇଁକି ଚୁଟି ପାଇଁକି ସ୍ପା କରିକି ପାନ୍ ପାଞ୍ଚ ହଜାର ଛଅ ହଜାର ଖର୍ଚ୍ଚ କରୁଚେ ତାକୁ ନକରିକି ଏ ମେଥି ଟିକେ ବାଟିବ ବିରି ଟିକେ ପକେଇବ ଖାଲି ଏତିକି ଦେହକୁ ଜଗିବାର ଅଛି ଥଣ୍ଡାଟା ଯାହା ଦେହକୁ ଅ ଛି ନା ସେ ବିରି ୟୁଜ୍ କରିବନି। ମେଥି ଟିକେ ବାଟିବ ଏ ରିଠା ଶିକା କାଇ ମିଳୁଛି ମାର୍କେଟ ତାକୁ ଟିକେ ବତୁରେଇକି ରାତିରେ ରଖିଦବ। କୁ ଟିକେ ବାଟିକି ଲଗେଇବ ସାମ୍ପ ର ବି ଆବଶ୍ୟକତା ନାହିଁ।
ମାନେ ମୁଁ। ମୁଁ ସତ କହିବାକୁ ଗଲେ ମୁ ସେମ୍ପୁରେ ସେମ ସେମିତି କିଛି ନାହିଁ ସ ତାହାକୁ ଗୋ ଗୋଟେ ଥର ଶମ୍ପୁରେ ଧୋଇଲେ ଆଉ ଦିଇଥର ମୁଁ ଚିଠା ଆଉ ଶିଖା ଖାଇବି ଯେଉଁ ପାଉଡ଼ର ମିଳୁଛି ନା ମାର୍କେଟରେ ଯେମିତି ଆୟୁର୍ବେଦିକ ମାର୍କେଟରେ ସେଇଟା ମୁଁ ଲଗାଏ। ମ୍ୟାଡ଼ାମ।
ହୁଁ ହୁଁ।
ଆଜ୍ଞା ହଁ।
ଆ ସେଇଟା ମୁଁ ମୁଁ ପ୍ରାୟ ମାନେ। ନୋ ଡାଉଟ୍। ସରି ସାମ୍ପୋ ଅଛି। କିନ୍ତୁ ମୁଁ ମେହେନ୍ଦୀ କରେ ଘରେ କଲର ବି କରେ ଘରେ ଆଉ ସ୍ପାଫା ବି। କୁଲ ବି କରେନି।
ହଁ ହଁ ଆଜ୍ଞା ହେଲେ ଆପଣ ମେହେନ୍ଦୀ କେ ଆପଣ ମେହେନ୍ଦୀ କେମିତି। କଣ କରନ୍ତି ଟିକେ ମୋତେ କହିପାରିବେ କାହିଁକିନା ମୋର ମୋର ଚୁଟିରେ ମୁଁ ମେହେଁ ହଁ ଚୁଟି ମେହେନ୍ଦୀ ମୁଁ ଟି ଟିକେ କରିବାଟା ମତେ ଟିକେ ବୋହୁତୁ ଭଲ ଲା ତ ସେଥିପାଇଁ ଟିକେ ମୁଁ ଆପଣଙ୍କୁ ଆପଣ।
ରେଗୁଲାରଲି ଭଲ ବ୍ରାଣ୍ଡର ଆ ଆଣିବେ। ଠିକ ଅଛି ଅଁ ଆପଣ ଆପଣ ଷ୍ଟଡି ଟିକେ କରିଦିଅନ୍ତୁ ଆପ ଆପଣଙ୍କୁ ଯୋଉଟା ଭଲ ଲାଗିବ କାରଣ ଫୋର ପଏଣ୍ଟ ୱାନ ତିିନଟା ଚାରିଟା ବ୍ରାଣ୍ଡକୁ ଦିଆହେଇଛି। ଠିକ ଅଛି ତିନ ବ୍ରାଣ୍ଡକୁୁ ଦିଆହେଇଚି କିନ୍ତୁ ଆମେ ପଟିକୁଲାର୍ ବ୍ରାଣ୍ଡ ନା ମେନସନ କରିହବନି ଆପଣ ବ୍ରାଣ୍ଡ ଦେଖିବେ ଯୋଉଟା ଆ ଆପଣଙ୍କୁ ଭଲ ଲାଗେ। ସେଇଆ। ସେଇ ଜିନ ଜଉଟା ଆପଣ ମେହେନ୍ଦୀ ମନେକର ଗୋଟେ କପ୍ ମେହେନ୍ଦୀ ୟୁଜ କଲେ, ଆପଣଙ୍କ ଚୁଟି ଅନୁସାରେ ଗୋଟେ କପ ୟୁଜ୍ କଲେ। ସେଇ କପ ମେହେନ୍ଦୀରେ ରା ହଁ ମେହେନ୍ଦୀ ଟାକୁ କୋଉ ପାତ୍ରରେ ପକେଇବେ, ସେଇଟା ଇମ୍ପୋର୍ଟାଣ୍ଟ
ହୁଁ ହୁଁ
ଲୁହାପାତ୍ର ଆପଣଙ୍କର ହେମ ଦଶତା ଥିବ? ଲୁହା ହେମ ଦଶତା ସମସ୍ତଙ୍କ ଘରେ ଅଛି? ନହେଲେ ଲୁହା କଢେଇ ବି ଥିବ? ଯଦି ବି ନାହିଁ, ଲୁହା କଢେଇଟାଏ କିଣି ଆଣନ୍ତୁ ଆହୁରି ଭଲ। ଲୁହା କଢେଇ ଟେ ନେଇ ଆସିବେ ତା ଧରେ କପେ ମେହେନ୍ଦି ପକେଇଦବେ।
ଆଜ୍ଞା ମାନେ ଲୁହାରେ ଲୁହାରେ ପକେଇବାର ଅ କଣ ଉପକାରିତା ଥିବ ମ୍ୟାମ?
ତମ ଚୁଟିକୁୁ ଆଇରନ୍ ମିଳିବ।
ଆଜ୍ଞା ଆଜ୍ଞା
ହେଲା, ଚୁଟିକୁ ଆଇରନ ମିଳିବ। ଠିକ ଅଛି? ତା ଆ ପରେ, ସାଉଣ୍ଡ ପଛପଟୁ ସାଉଣ୍ଡ ଆସୁଚି, ସେଟା କ କ ମ୍ୟୁଟ କରାନ୍ତୁ। ସେ ଜାଗା ଛାଡି ଦିଅନ୍ତୁ।
ନା ନିଏକି ସେ ଗୋଟେ ଝିଅଟେ ଟିୁଉସନ ପଢା ହଉଛି।
ଜାଗା ଛାଣନ୍ତୁ, କଲ ଆସୁଚି-କଲ ଅସୁଚି ହେଲା। ତାପରେ ସିଏ ଗଲା, ସେତିକି ସଇଲା ପରେ ଆପଣ ତା ଧରେ କଣ। କରିବେ ନା, ଉ-ଉ ତାକୁ କଣ କହନ୍ତି? ଆ ଦହି ଟିକେ ପକେଇବେ, ରାତିରୁ ଦହି ପକେଇଦବେ, ଦି ସ୍ପୁନ ଦହି ଠିକ ଅଛି? ଯଦି ଆପଣଙ୍କୁ ଦେହରେ ଦହି ବି ଯାଉଚି ମେଥି ବି ଯାଉଚି।
ଆଜ୍ଞା
ଠିକ ଅଛି? ମେଥି ବି ଯାଉଚି ତାହେଲେ ମେଥି ବା
ଦହି ବିି ଯାଏ, ଆଉ ମେଥି ବି ଯାଏ।
ଠିକ ଅଛି ତାକୁ ପକେଇବେ। ଠିକ ଅଛି? ତାପରେ ଏ ଆପଣଙ୍କର। ତାକୁ-ଉ, ଚାହା ଗୋଟେ ସ୍ପୁନ ଚାହା କୁ ଭଲ କି ପାଣିରେ ଫୁଟେଇଦବେ ଯୋଉ ସେହି ପାଣିରେ ପ ତାକୁ ଗୋଳେଇବା ଷ୍ଟାର୍ଟ କରିବେ। ସ୍ପୁନ ସ୍ପୁନ ପାଣି ଦେଇକି ଆମେ ଦହି ଦିଆହେଇଚି, ମେଥି ବଟା ଦିଆହେଇଚି। ଦେଇକି ଗୋଳେଇବା ଷ୍ଟାର୍ଟ କରିବେ। ଠିକ ଅଛି? କମପ୍ଲିଟ ହଳଦୀ ପକେଇ ଦେ ତେବେ ସାଇନିଂ ଲାଲ ଦେଖାଯିବ କଫି ପକେଇଲେ ଆହୁରି ଭଲ
ପକେଇଲେ କହିଲେ କି?
ଆଜ୍ଞା ଆଜ୍ଞା
ଥମେ ହଳଦୀ କହିଲେ ନା କଫି କହିଲେ
କଫି ବି ପକେଇବ ଗୋଟେ ଦି ଟଙ୍କିଆ ପାଉଚ୍ ପକେଇଦବ କଫି ଗୋଟେ ହଳଦୀ ଗୋଟେ ସ୍ପୁନ ପକେଇଦବ ଚୁଟିର କଲର ଫାଇନ୍ ଆସିବ ସ୍ପା ଠୁ ବି ଆହୁରି ବେଟର ଆସିବ ତମ ଚୁଟି ଆଉ ଆଜି କାଲି ଷ୍ଟେଟ୍ନିଙ୍ଗ କରିବା କିଛି ବଡ ଜିନିଷ ନାଇଁ ଘରେ ଘରେ
ନା ନା ନା ମାଡାମ୍ ମୁଁ ମୁଁ ସେତିକି ୟୁଜ୍ କରେନି ମୁଁ ମାନେ ମୋ ଚୁଟି ପ୍ରତି ବହୁତ ଇମୋସନ୍ ନେଇକି ଆସେତ ମୁଁ ସେମିତି କିଛି କେମିକାଲ ଇଲେକ୍ଟ୍ରି ଯୋଉ ଜିନିଷ କିଛି ବ୍ୟବହାର କରିନି ଯେ ମୋ ଚୁଟିରେ
ହୁଁ ହୁ ନାଇଁ ମୁଁ ନର୍ମାଲି ସବୁବେଳେ ଡ୍ରାୟାର୍ ଟା ୟୁଜ୍ କରେ କାରଣ ମୁଁ ଯେହେତୁ ମୋ ଦେହ ଥଣ୍ଡା ଦେହ ସେଥିପାଇଁ କି ବେସି ସମୟ ମୁଁ ରଖିପାରିନି ଏଇ ଗୁ ଏଇ ତି ଯୋଉ ଜିନିଷ ତକ ମୁଁ ସକାଳେ ଲଗେଇଦେବି ଅଧ ଧଘଣ୍ଟାଏ ରଖିବି ମୁଣ୍ଡ ଧୋଇଦେବି ମୁଣ୍ଡ ଟିକ ତାକୁ ସାଙ୍ଗେ ସାଙ୍ଗେ ମୁଁ ଡ୍ରାୟାର ମାରିକି ଶୁଖେଇ ଦିଏ କାରଣ ମୋ ଦେହରେ ଥଣ୍ଡା ରହିଲେ ଥଣ୍ଡା ଟା ରହି ରହି କି ଇସନ ଫୁଲିଆ କି କଣ ଦେହ ବେମାରୀ ବାହାରିବ ସେଥିପାଇଁ କି ମୁଁ ଥଣ୍ଡ ବେଶୀ ସମୟ ବେଶୀ ରଖେନି ହେଲା ଚୁଟି ମୋର କିଛି ଖରାପ ନୁହଁ ଚୁଟି ତ ମୋର ବହୁତ ଭଲ
ଖରା ସମୟ ଏବେ ଚାଲଚି ମାନେ ଖରାରେ ପାଣି ଢଳିଛି ତିନୋଟି ଦିନ ଖାଇଲେ ଦେହ ଖରାପ ହେଇଯାଉଛି
ହୁଁ
ନାହିଁ ଆଉ କହନ୍ତୁ ଆମ ଘର ଘରେ ସମସ୍ତେ ତାଙ୍କ ଦେହ ଭଲ ଅଛି ମାଡ଼ାମ ହଁ ଆଜ୍ଞା ଆଜ୍ଞା
ଦେହକୁ ଜଗିକି ରହିବାର ଅଛି ପାଣି ସଫିସିଏଣ୍ଟ ପିଇବାର ଅଛି ୱାଟର ମେଲନ ଖାଇବାର ଅଛି ଏଇକଖିନା ଅମୃତଭଣ୍ଡା ଖାଇବା ଦରକାର ନାହିଁ ଆଉ ୱାଟରମେଲନ ଖାଅ କାକୁଡି ଖାଅ ଯୋଉଗୁଡା ସବୁ ଜଳୀୟ ଅଂଶ ଥିଲା ବଲା ଫ୍ରୁଟ୍ସ ସେଇଗୁଡାକୁ ବେଶୀ ଖାଇବା ଦରକାର
ହୋଉ ମ୍ୟାଡ଼ମ୍ ଆପଣଙ୍କ ହୋଉ ଥାଇକି ଭଲ୍ ଲାଗିଲା ଧନ୍ୟବାଦ।
ହଁ ହଁ।